କଣ କରୁ
ମୁଁ ମତେ ଏଇନା ଘରକୁ ଯାଇଛି ଭୋକ ଲାଗିଲାଣି ଟିକେ ଖାଇବି, ଆପଣ?
ମୁଁ ବି ବର୍ତ୍ତମାନ୍ ଏବେ ମୋର ଏକ ବନ୍ଧୁ ଘରେ ଅଛି ମୁଁ ଆଉ କିଛି ସମୟ ପରେ ଭାବୁଛି ଘରକୁ ଯିବି ବୋଲି। ମୋର ଏ ଆଖପାଖରେ କିଛି ସାଉଣ୍ଡ ଆପଣଙ୍କୁ ଶୁଭା ଯାଉଛି କି କାରଣ ଏପଟେ ଏକ ଘର କାମ ହଉଛି ତ।
ନାଁ ନାଁ ମତେ ପୁରା କ୍ଲିୟର ଆଉଛି ଆପଣଙ୍କର।
ଆଜ୍ଞା ଆଉ ଆପଣ ଏବେ କଣ କରୁଛନ୍ତି ବର୍ତ୍ତମାନ୍?
ବର୍ତ୍ତମାନ୍ ତ ମୁଁ ଏଇନା ଘରକୁ ଯାଉଛି ବାଟରେ ଅଛି ଘରକୁ ଯାଇ ଖାଇବି।
ଆପଣ ଏତେବେଳେ ଯାଇ ଖାଇନାହାନ୍ତି ଏତେ ଡେରିରେ ଖାଆୁ ନାହିଁ ଆଉ ଆପଣ ଖାଇବା ଏପଟେ ସେପଟ କଲେ ଆପଣ ଙ୍କ ଦେହ ମଧ୍ୟ୍ୟ ଖରାପ ହେଇପାରେ।
ହଁ ମୁଁ ତ ଜାଣିଛି ଦେହ ଟିକେ ଖରାପ ହେଇପାରେ କଣ କରିବା। ମୁଁ ଟିକେ ଯାଇଥିଲି ମଧ୍ୟ କାମରେ ଅଛି କାମ ଟିକେ ସରିଲେ ଫାଷ୍ଟ ଟିକେ ଫୋନ୍ ଆଇଲେ ତା ପରେ ଘରକୁ ଯାଇ ଖାଇବି ମଧ୍ୟ୍ୟ।
ଆଜ୍ଞା ଆମେ କହୁଥିଲୁ ଯେ ଆପଣଙ୍କୁ ଫୋନ୍ କରିଥିଲୁ ଆଜି ସନ୍ଧ୍ୟା ବେଳେ ଏକ ପଟିଆର ଏକ ଜା ଜାଗା ଅଛି। ପାହାଡି ନୁହଁ ଆପଣତ ଜାଣି ଥିବେ ତା ବିଷୟରେ।
ହଁ ହଁ।
ସେଠାକୁ ଯାଇଥାନ୍ତି ଟିକେ ଖାଇବା ପାଇଁ ଆପଣ ଏଥିରେ ଏକମତ ଅଛନ୍ତି?
ହଁ ଚାଲୁନ ସେମିତି ମୋର କିଛି ଅସୁବିଧା ନାହିଁ ଯାଇପାରିଆ।
ଆଜ୍ଞା କାରଣ ମୁଁ ଶୁଣିଥିଲି ଯେ ସେଠାରେ ମୋମୋ ବହୁତୁ ଭଲ ମିଳେ ମୁଁ ସେଠାରେ କେବେ ଖାଇନାହିଁ ଆପଣ ଯଦି କେବେ ଖାଇଛନ୍ତି ତା ବିଷୟରେ କିଛି କହୁନାହାନ୍ତି?
ନାଁ ମୁଁ ସେଠି ତ ମୋମୋ ଖାଇନି ନାଁ ଶୁଣିଛି ରିଲିସ୍ ରେ ଆସେ ଆଡ୍ ଦେଖିଛି। ଆଉ ମଧ୍ୟ୍ୟ ପ୍ଲାନ୍ କିଛି ଖରାପ ନାହିଁ ଯାଇପାରିକି ଆରାମସେ ଖାଇକି ଆସିପାରିବା।
ଆଜ୍ଞା ଏଟା ବହୁତ ଭଲ ହୁଅନ୍ତା କାରଣ ଆମେ ତ ବ ବାହାରେ କେବେ ମୁଁ ତ ଅଧିକାଂଶ କେବେ ବାହାରେ ଖାଏନି କେବଳ ରବିବାରକୁ ରବିବାର ହିଁ ବାହାରେ ଖାଏ ତ ସେଥିପାଇଁ ଆପଣଙ୍କୁ ରା ଟିକେ ଫୋନ୍ କରି ପଚାରିଦେଲି। ଆପଣ ଯଦି ଟିକେ ଫ୍ରି ହୁଅନ୍ତେ ତାହେଲେ ଆମେ ଟିକେ ଯାଆନ୍ତେ ବୁଲାବୁଲି କରିକି ଟିକେ ସେପଟେ ପଟିଆ ପାଖ ମୁଁ ଶୁଣିଥିଲି ବହୁତ ଭଲ ଲାଗେ ବୁଲାବୁଲି କରିବା ପାଇଁ।
ହଁ ନିହାତି ନିହାତି ନିଶ୍ଚୟ ଯାଇକି ଆରାମ୍ ସେ ବୁଲିକି ଆସିପାରିବ।
ଆଜ୍ଞା ଆଉ ଆପଣଙ୍କ ଦେହ ବର୍ତ୍ତମାନ୍ କେମିତି ଅଛି?
ହୁଁ ଦେହ ମୋର ଭଲ ଅଛି ନର୍ମାଲ୍ ସେଇଭଳିଆ ଚଳିବ କିଛି ଅସୁବିଧା ନାହିଁ ଦେହ ଅସୁ ତ ଲାଗୁଛି ଠିକ୍ ଅଛି ଏଇଟା ମେଡିସିନ୍ ଟିକେ ଖାଇଛି ଭଲ ଲାଗୁଛି ଆପଣ ଦେ ଆପଣ ଖାଇ ସାରିଲେଣି?
ଆଜ୍ଞା ସନ୍ଧ୍ୟା ପାଞ୍ଚଟା ହେଲାଣି ତ ମୁଁ ଖାଇ ସାରିଲିଣି ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି ବାବା ଭାଇ ଭଉଣୀ ସବୁ ଭଲ ଥିବେ ତମ
ଆଁ ନିଶ୍ଵାସ ସମସ୍ତଙ୍କର ଦେହ ବହୁତ ଭଲ ଅଛି ସମସ୍ତେ ସୁସ୍ଥ ଅଛନ୍ତି ଆପଣଙ୍କଘରେ ଆପଣଙ୍କ ତମର କେମିତି ଅଛନ୍ତି ଭାଇ
ବର୍ତ୍ତମାନ ତ ଆପଣ ତ ଜାଣିଥିବେ ଭାଇଙ୍କର ବର୍ତ୍ତମାନ ଗୋଡ ହାଡ ଟି ଭାଙ୍ଗି ଯାଇଛି ତ ସେ ବର୍ତ୍ତ ତ ମାନେ ଏବେ ଟିକେ ଅସୁସ୍ଥ ଅଛି।
ଶୁଣି ଶୁଣିଥିଲି ଆପଣଙ୍କ ଗୋଡ ହାଡ ଭାଙ୍ଗି ଯାଇଥିଲା କଲ୍ କରିଥିଲେ ମଧ୍ୟ।
ଆଜ୍ଞା ଆଜ୍ଞା ସିଏ ବର୍ତ୍ତମାନ ଟିକେ ଅସୁସ୍ଥ ଅଛନ୍ତି ଆଉ ମାମାଙ୍କର ଟିକେ ଆଜି ଜର ହେଇଯାଇଛି। ତ ମୁଁ ଭାବୁଥିଲି ବାମା ଏତେ କାମ କରୁ କିନ୍ତୁ ତାଙ୍କ ପାଇଁ ଏକ ଲୁଗା ସଫାକରିବା ଯନ୍ତ୍ର ଆଣିବା ପାଇଁ। ଆପଣଙ୍କର ଆଖିରେ କିଏ ଚିହ୍ନା ଅଛନ୍ତି କି?
ନି ସା ଆମର ତ ନିଜର ଦୋକାନ ଅଛି ଆପଣ ଚାହାଁବେ ଯଦି ସେଠି ଯାଇ ଦେଖିପାରିବେ। କଉଟା ଭଲ ଲାଗୁଛି ଯଦି ଆପଣଙ୍କର ଯଦି ମନ ସନ୍ତୁଷ୍ଟ ଲାଗିବ ତ ଆପଣ କିଣିକି ଆଣିପାରିବେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଯାହା ହଉ ଆପଣଙ୍କର ନିଜର ତ ଦୋକାନ ତ ମତେ ଆଉ ଅସୁବିଧା ହେବା ପଡିବ ନାହିଁ। ଆଉ ମୁଁ ଭାବୁଥିଲି ଯେ କେତେ ଟଙ୍କାରେ କଣ ଆସିବ ଟିକେ ମୋତେ ଆଗୁଆ ଜଣେଇ ଦେଇଥିବେ କି ମୁଁ ସେଇ ଅନୁସାରେ ଟିକେ ମୋ ସଂସୟକୁ ବି ଟିକେ ଦେଖିବି।
ନିହାତି ଆପ କଣ ଟଙ୍କା ପଇସା ଆପଣ ଯାହା ଯେବେ ହେବେ ନେଇକି ଯାଆନ୍ତି ଜିନିଷ ଯେବେ ହେଲେ ପଇସା ଦେବେ ସେଥିରେ କିଛି ଅସୁବିଧା ନାହିଁ। ଏବେ ତ ୟୁମିଆଇ ବିଶିଷ ଟ ଜିରୋ ଡାଉନ ପେମେଣ୍ଟ ଆରାମସେ ଜିନିଷପତ୍ର ବି ଆସିପାରେ କିଛି ନା ଟଙ୍କାଟା ଦେଲେ ବି ଜିନିଷ ଆସିବ ହେରି କିଛି ଅସୁବିଧା ନାହିଁ ସେଥିରେ।
ଯାହା ହଉ ଆପଣ ଏଇସବୁ ଜିନିଷ ଭିତରେ ବହୁତ ଅବଗତ ମତେ କରଇଦେଲେ। ମୁଁ ବୋଧେ ଭାବୁଛି ଆଗାମୀ ଚାରି ପାଞ୍ଚ ଦିନ ଭିତରେ ମୁଁ ଆପଣଙ୍କ ଦୋକାନ କୁ ଯାଇକି ସେ ସବୁ ଜିନିଷ ମଧ୍ୟ କିଣିକି ନେଇ ଆସି
ନିହାତି ନିହାତି ନିଶ୍ଚୟ ଆସିପାରିବେ କିଛି ଅସୁବିଧା ନୁହଁ। ଆପଣଙ୍କ ସେବାରେ ସଦାବେଳେ ଅଭେଲେବୁଲ ଆମେ ଅଛୁ।
ଆଉ ଆପଣ ଯୋଉ କହୁଥିଲେ ଯେ ଘରେ ସମସ୍ତେ ତ ଭଲ ଅଛନ୍ତି ଆପଣ କେବେ କହୁଥିଲେ ଯେ ନେଇକି ଯିବା ପାଇଁ ମତେ ତତେ ବୁଲିବା ପାଇଁ କୁଆଡେ ନେଇ କିଛି ବୋଲି ଭାବୁଛନ୍ତି ମୋର ବର୍ତ୍ତମାନ ତ ଆଗକୁ ଜନ୍ମଦିନ ଆସୁଛି।
ହଁ ନିହାତି ଚାଲୁନାହାନ୍ତି ପୁରୀ ପୁରୀ ଆମ ମଧ୍ୟ ଏଠୁ ପାଖ ହବ ବୋଧେ ଏ ଟ୍ରିପ୍ ଟା ବି ଭଲ ଯାଇପାରେ ଚାଲନାହାନ୍ତି ପୁରୀ ଟ୍ରିପ୍ କରନ୍ତୁ ପୁରୀ ଟିକେ ଯାଇ ବୁଲିକି ଆସନ୍ତେ ମଧ୍ୟ। ଏବେ ତ ପହଡ଼ ପଡିଥିବରେ ଜର ହେଇଛି ଯାହା ଠାକୁରଙ୍କୁ। ମଧ୍ୟ ମତେ ଯାହା ଲାଗୁଛି ମଧ୍ୟ ଏବେ ଏତେ ଭିଡ ନଥିବ। ଆଗାମୀ ପନ୍ଦର ଜୁନ ପନ୍ଦ କିଛି ଭିଡ଼ ନଥିବ ଆ ମଧ୍ୟରେ ଯାଇପାରିବା ଆମେ ହଁ। ପୁରୀ ମଧ୍ୟ ବିଚ ଫି ଟିକେ ବୁଲିକି ଆରାମସେ ଆସିପାରିବା।
ଆଜ୍ଞା ତାହେଲେ ଠିକ ଅଛି ଆପଣ ଯୋଉ କଥା କହୁଛନ୍ତି ଠିକ କଥା କହୁଛନ୍ତି। ମୁଁ ଭାଇ ଦୁଇ ତିନି ଦିନ ଭିତରେ ଆପଙ୍କ ସହିତ ପୁନର୍ବାର ଫୋନ କରିକି କଥା ହୋଇଯିବି ଆପଣ ଯଦି ସେଥିରେ ଏକମତ ଥିବେ ଦୁଇ ତିନି ଦିନ ଭିତରେ ଆମେ କେବେ ଗୋଟେ ବାହାରିକି ଯିବା ଭାରି।
ନିହାତି ନିହାତି ନିଶ୍ଚୟ।
ଆଜ୍ଞା ଆଉ ଆପଣ ଏବେ ବର୍ତ୍ତମାନ ତ କହିଲେ ଘରେ ଖାଇବା ପିଇବା କରିନାହାନ୍ତି ଆପଣ ଗୋଟେ କାମ କରନ୍ତୁ ମତେ ତେବେ ଅଁ ଆପଣ ଯେତେବେଳେ ମୋତୁ କଲ୍ କାଟିବେ ତାପରେ ଯାଇକି କିଛି ଖାଇ ନେବେ କାରଣ ବହୁତ ଟାଇମ ହୋଇଗଲାଣି ଆପଣ କିଛି ଖାଇନାହାନ୍ତି।
କଣ ହେଲେ ମୁଁ ଆଉ ଗୋଟେ ଦିଟା କାମ ଅଛି ଦିଟା ଖଣ୍ଡେ କାମ ସାରିକି ଆରାମ ସେ ଘରେ ଯାଇ ଖାଇଦେବି।
ଆଜ୍ଞା ନହେଲେ ଗୋଟେ କାମ କରୁନାହାନ୍ତି ବାହାର କିଛି କିଣିକି ନେଇ ଆସନ୍ତୁ ସେଥିରୁ ବି ମଧ୍ୟ କିଛି ଖାଇପାରିବ କିଛି ଅସୁବିଧା ନାହିଁ ଆପଣଙ୍କର ଇ
ହୁଁ।
ହ
ଏମତି ଆମ ଘରେ ରୋଷେଇ ବି ହେଇଥିଲା ଆରାମସ ଯାଇ ଘରେ ମାମା ଅପେକ୍ଷା କରଛନ୍ତି ଯାଇ ଖାଇଦେଲେ ହେଲା ବାହାରକୁ ଗଲେ ପୁଣି ସୋଦିବେ କହିବ ଖାଇଲା ବେଳେ ଘରେ କଣ ପାଇଁ ଜାଣିଥିବ ଯଦି ଆପଣ ଘରେ ପରିସ୍ଥିତି ଜାଣିଥିବ ଘରେ ନ ଖାଇଲେ ଶୋଦନ୍ତି।
ଆଜ୍ଞା ଆଜ୍ଞା ବେଶୀ ଭଲ ପାଇଁ ଆପଣଙ୍କର କହୁଛନ୍ତି କାହିଁକି ନା ବାହାର ଜିନିଷ ଖାଇବାଟା ବି ଭଲ ନୁହଁ ନା ସେଥିପାଇଁ ଆପଣଙ୍କୁ କହୁଚନ୍ତି।
ହଁ ଏବେ ବର୍ଷା ବର୍ଷା ହଉଛି ନା ଦଣ୍ଡିସ ବି ହେଇପାରେ ବାହାର ଖାଇଲେ।
ଆଜ୍ଞା ଯଦି ଆପଣ କିଛି ଖରାପ ଖରାପ ପାଣି ମଧ୍ୟ ପିଉଛନ୍ତି ସେ ସବୁ ଜିନିଷ ହବାର ସମ୍ଭାବନା ଅଛି ନା ସେଥିପାଇଁ ଆ ଆପଣଙ୍କୁ ମନା କରୁଛନ୍ତି। ତ ବହୁତ ଭଲ କଥା ଯାହା ହଉ ଆପଣଙ୍କ ଘରେ ଆପଣଙ୍କର କେତେ ଯତ୍ନ ରଖୁଛନ୍ତି।
ହୋ ହୁଁ ଆପଣ ମଧ୍ୟ ଏଇନା କୋଉଠି ଅଛନ୍ତି?
ବର୍ତ୍ତମାନ ତ ମୁଁ ଏବେ ଘରକୁ ପ୍ରସ୍ଥାନ କରୁଛି ଏବେ ବର୍ତ୍ତମାନ ଘରକୁ ବି ମୁଁ ଯାଇନାହିଁ ଏକ କର୍ମକ୍ଷେତ୍ରକୁ ଆସିଥିଲି ସେଠାରେ ମୁଁ କର୍ମ ସାରିକି ବର୍ତ୍ତମାନ ଯାଉଛି ବର୍ତ୍ତମାନ ଘରକୁ।
ନା ମଧ୍ୟ ମୁଁ ଭାବୁଛି ସନ୍ଧ୍ୟାବେଳେ ଆପଣ ଯଦି ଭେଟ ହନ୍ତେ ଟିକେ ଭଲ ହନ୍ତା।
ତାହେଲେ କହୁନାହାନ୍ତି ଆପଣ ସନ୍ଧ୍ୟାବେଳେ କୋଉଠିିକି ଥିବେ ମୁଁ ବି ଯାଇ ପହଞ୍ଚି ଜିବି ସେଇ ଜାଗାରେ।
ମୁଁ ମଧ୍ୟ ଆମ ଘରେ ଏଠିଥିବି ଯଦି ଘରଟିି ଆସିବେ ହେଉଠୁ ମୋତେ ଭେଟ ହେଇକି କୁଆଡ଼େ ଗୋଟେ ସାଙ୍ଗସାଥୀ ଡାକି କିଆଡ଼େ ଗୋଟେ ବୁଲିବାକୁ ଗଲେ ଭଲ ହନ୍ତା ଟିକେ ମନ ଟିକେ ଆନନ୍ଦ ଲାଗନ୍ତା।
ତାହେଲେ ଠିକ ଅଛି ମୁଁ ଆଜି ଆପଣଙ୍କୁ ସନ୍ଧ୍ୟା ବେଳେ ଫ୍ରି ହୋଇ କଲ କରିଦେବି ଆପଣ ମୁଁ ମିଶିକି ଟିକେ ଯିବା ଏଇ ଆଖ ପାଖ ଜାଗା ଟିକେ ନରାଜ ଫରାଜ ଯୋଉ କହୁଛନ୍ତି କଟକ ଫଟକ ଟିକେ ବୁଲିକି ଆସିବା ଭାରି।
ସେଣ୍ଡି ନରାଜ ଆଡ଼େ ଯାଇକି ଆରମ୍ ସେ ଟିକେ ବୁଲିକି ଆସିବା ଭାରି।
ରାତିରେ କଣ ନରାଜ ଜିବାଟା ଠିକ ହବ ଆପଣଙ୍କୁ ଲାଗୁଚି?
ହଁ ନିହାତି କିଛି ନାହିଁ ଆମେ ତ ଟୋକା ଗୁରା ଅଛେ ଆରାମ ରେ ନାରାଜ ବୁଲିକି ବସିକି ଥଣ୍ଡା ପବନ ଟେ ପାଗ ଖାଇ ଆସି ଆରାମ ସେ।
ଆଜ୍ଞା ତାହେଲେ ଠିକ ଅଛି ମୁଁ ଆପଣଙ୍କୁ ଆଉ କିଛି ସମୟ ପରେ ଆଉ ଥରେ ପୁନର୍ବାର ଫୋନ କରିବି। ଆମେ ସେଇ ବିଷୟରେ କଥା ହୋଇଯିବା। ଆଉ ଆପଣ ମନ ଅଛି, ଛୋଟ ବେଳେ ଆପଣଙ୍କ ବି ସ୍କୁଲ ରେ ବଦମାସି କରିଥିଲେ?
ନାଁ, ମୁଁ ତ ହରେନି। ଆମର ଗୋଟେ ସାଙ୍ଗ ଅଛି ଆରର୍ନ କେ ସେ ଟିକେ ଟିକେ ଦୁର୍ ଅଷ୍ଟାମୀ ହୁଅନ୍ତି ସିଏ, ଗୋଟେଏ ଥିଲା, ଗୋଟିଏ ଅଛି, ଗୋଟିଏ ବାଲୁଙ୍ଗା ଗୋଟେଏ ଥିଲା।
ଆଜ୍ଞା।
ଏଇ ୱାର୍ଡଟି ୟୁଜ କରିବା ମତେ ଭଲ ଲାଗେନି, ମଧ୍ୟ ସିଏ ଟିକେ ଦୁଷ୍ଟାମି କରେ ସ୍କୁଲରେ। ସେ ସାର୍ ଟିକେ ବାଡାନ୍ତି ତାକୁ। ସେକରେ ପ୍ରଧାନ ଆଚ଼ର୍ଯ୍ୟ ରୁମ୍ ସଦାବେଳେ ଠିଆ ହେଇଥାଏ।
ଆଜ୍ଞା, ପ୍ରଧାନ ଆଚାର୍ଯ୍ୟ ସେ ପିଲାମାନଙ୍କୁ ବହୁତ୍ ଗାଳି ଦେଉଥିବେ। କାରଣ ସେମାନେ ତ ବହୁତ ଅଧିକ ଦୁଷ୍ଟମି କରନ୍ତି। ଆସ୍ ତାର୍ ମାନଙ୍କୁ ପଢେଇ ଦିଅନ୍ତି ନାହିଁ।
ମଧ୍ୟ ତାକୁ ଭୁଲ୍ ଲାଗେ।
ଆଜ୍ଞା। ଆପଣଙ୍କର ଏଇ ଦଣ୍ଡା ୱାର୍ଡ ଶୁଣିକି ମତେ ବହୁତ ଖୁସି ଲାଗିଲା। ମତେ ଯାହା ଆପଣ ଓଳିଆ କଥା, ମତେ ଓଡିଆ ରେ ଓଡିଆ ସହିତ। ଆପଣ ତ ଅବଗତ ଅଛନ୍ତି, ଯାହାହଉ।
ଆଉ ଆପଣ ବି ବର୍ତ୍ତମାନ ମୁଁ କହୁଥିଲି ଯେ ଯୋଉ ଆପଣ ସ୍କୁଲରେ ବି ଦୁଷ୍ଟାମୀ କରନ୍ତି ନାଁ, ଆପଣ ବୋଧେ ଭଲ ଥିଲେ ସ୍କୁଲରେ।
ନାଁ, ଏତେ ଜଣ ଦୁଷ୍ଟାମି ସ୍କୁଲ ବେଳେ ଯାହା, ଟିକେ ଦୁଷ୍ଟାମୀ ଟିକେ ତ ରହେ, କିନ୍ତୁ ଏତେ ମୁଁ କରେନି। ଯେମିତି ଆମର ସାଙ୍ଗସାଥି ଟିଏ ରହନ୍ତି। ସେମାନେ ଟିକେ ଦୁଷ୍ଟାମି, ତାଙ୍କ ସହିତ ମିଶି ମୁଁ ଦୁଷ୍ଟାମି କରିଦିଏ ବେଳେ ବେଳେ, ଏବେ ହଁ କିଛି ନାହିଁ ଯାହା ହେଲେ। ବଡ଼ ହେଲେଣି ଏଠି ବୁଝିଲେଣିି।
ଆଜ୍ଞା, ସେଟା କହୁଛନ୍ତି ଠିକ୍ କଥା। ମୁଁ କହିଲି ଆପଣଙ୍କ ଏକ ବନ୍ଧୁ ତ ମୁଁ ଶୁଣିଥିଲି ଯେ ସମସ୍ତ ସବୁ ପିଲା ସବୁ ଦୁଷ୍ଟାମି କରନ୍ତି, କିନ୍ତୁ ଆପଣଙ୍କ ନାଁରେ ଦେଇ ଦିଅନ୍ତି। ସେଟା କଣ ଠିକ୍?
ହଁ, କେତେବେଳେ ବନ୍ଧୁ ମାନେ ଯିଏ ଯାହା କରନ୍ତି, କିନ୍ତୁ? ମୁଁ ଟିକେ ବୁଝେନି ତାଆ କଥା ବଲେ ମୁଁ ମଝିରେ ଫସିଯାଏ। ମଧ୍ୟଁ ସମସ୍ତେ ମିଶିକି ମତେ ମନା ହିିଁ ଦେଇ ଦିଅନ୍ତି ସବୁଥିରେ। ଯଉଥିରେ ମୁଁ ନଅଁ ଥାଏ, ସେଥିରେ ମୁଁ ଥାଏ।
ଆଜ୍ଞା, ଆଉ ବର୍ତ୍ତମାନ ତ ସେ ସବୁ ଜିନିଷ ହେଉନଥିବ, କାରଣ ଆମେ ବିଦ୍ୟାଳୟ ଛାଡିବାର ତ ଗୁଡ଼ାଏ ଦିନ ହେଇଗଲାଣି। ହଁ, ଆସି ସବୁ କଥା ମନ ପଡିଲେ
ତିନି ବର୍ଷ ହୋଇଯିବଣି, ତିନି ବର୍ଷ ସଇଲାଣି, ଯାହା ହେଲେ ବି ଆମେ କିଛି ବୁଝିଲୁନୁ। ବୋଧେ ଆଉ ଆଗାମୀ କିଛି ଦିନ ବର୍ଷ ଗଲେ ଆମ ପିଲା ଛୁଆ ଯିବେ ସ୍କୁଲ। ଯାହାହେଲେ ଆମେ ବଡ ହେଲୁଣି, ଆମ ବଂଶ ବିସ୍ତାର ହବ ଆଗକୁ, ଆମ ବଂଶ ବଢିବକୁ।
ଆଜ୍ଞା! ସେ ସବୁ ଜିନିଷ ଠିକ୍ କଥା କହୁଛନ୍ତି ଆଉ ଆପଣଙ୍କୁ ସେ କଥା ମନ ପଡିଲେ କେମିତି ଲାଗୁଚି, ଯେହେତୁ ପୁରୁଣା ଦିନ, ପୁରୁଣା ସ୍ମୃତି ସବୁ ମନ ପଡୁିଥିବ? ବହୁତ୍ ବହୁତ ଦୁଃଖ ବି ଲାଗୁଥିବ, କାରଣ ଆଉ ତ ଆପଣ ବିଦ୍ୟାଳୟକୁ ଯାଇକି ଏସବୁ କାମ କରିପାରିବେ ନି ଯେହେତୁ ଆପଣଙ୍କ ବୟସ ବି ନାହିଁ ନାଁ
ଦୁଃଖ କଣ ଲାଗିବ ଆଁ ଭାଇ, ଆମ ଏତିକି ଖୁତି ଲାଗ୍ ସ୍କୁଲ ଟିକେ ଟିକେ ବେଳେ ବେଳେ ଭାବେ, କିନ୍ତୁ ମତେ ଏତେ ଭଲ ଲାଗୁଚି ହୁଁ, ଯଦି ମୁଁ ଏମିତି ଥାଉ ଚାରି ପାଞ୍ଚ ବର୍ଷ ପୂର୍ବୁରୁ ଯଦି ଦୁଷ୍ଟାମି କରିଥାନ୍ତି। ଆଜି ଯେତିକି ଯାହା ଗେଡି ଫେଡି ହଉଚି ତାଲେ ନାଁ, ଆଜି ଯାହା ଛୁଟି ଫୁଟି ହଉଛି, ତାହେଲେ ସେ ସବୁ ଆଗାମୀ ଦିନରେ ସେ ଟିକେ ବି ହେଇପାରନ୍ତା, ମତେ ଯାହା ଲାଗୁଛି ହିଡି ଫିଡି ହେଇ ସବୁୁ ସବୁ କାଳିଆ କାଳିଆ ଯୋଉ ସବୁ ଥାଏ ସେଗୁଡା ବି ବୋଧେ ମୁଁ ସେଇ ଅବସ୍ଥାରେ ଯାଇପାରନ୍ତି ଭାବୁଛି, ମାନେ ନଷ୍ଟ ହେଇଯାଇଥାନ୍ତି ଆଉ। ଯାହା ମୁଁ ହେଇନି ଭଗବାନ ଚାହିନାହାନ୍ତି। ମୁଁ ଭଲରେ ଅଛି, ମୋ ଦେହ ମୋ ଦେହଟା ବି ଏବେ ଆଗ ଅପେକ୍ଷା ବହୁତ ସୁସ୍ଥ ବି ଅଛି। ଟିକେ ବେଳେବେଳେ ଛୁଟି ଟିକେ ଅଧିକା ଟିକେ ହେଇଯାଉଛି, ଭାବୁଛି ଛୁଟି ଟିକେ କମେଇବାକୁ ପଡିବ। ମେଡିସିନ କମ୍ ଖାଇବାକୁ ପଡିବ, ନହେଲେ ହାଇ ପାୱାର ମେଡିସିନ ଖାଇଲେ ଦେହ ଖରାପ ରହିବ ନା।
ଆଜ୍ଞା ସେଇଟା ଯୋଉଟା କହୁଛନ୍ତି ଠିକ୍ କଥା, ଆପଣ ଯଦି ଅ ଡକ ଡକ୍ଟରଙ୍କ ପରାମର୍ଶ ନ ନେଇକି ଔଷଧ ଖାଉଛନ୍ତି, ତ ଆପଣଙ୍କ ଦେହକୁ ଏଇଟା ବହୁତ କ୍ଷତି ପହଞ୍ଚାଇବ। ଆଉ। ଏବେ ବର୍ତ୍ତମାନ ମୁଁ ଗୋଟେ କାମ କରୁଛି, ମୋର ଏକ କାମ ଆସିଲାଣି ତ। ବର୍ତ୍ତମାନ ଟିକେ ଫୋନ ଟିକୁ ରଖିଦଉଛି ମୁଁ ଆଉ କିଛି ସମୟ ପରେ ଆପଣଙ୍କୁ ପୁନର୍ବାର
ଇଆଡେ ଅଛି ଗୋଟେ ଗାଁ ଆଡକୁ ଯାଏ, ଆପଣ ରଖନ୍ତୁ ସନ୍ଧ୍ୟାବେଳକୁ ଘରେ ମତେ ଜଣାନ୍ତୁ ଆସି ଘରଠି।
ଆଜ୍ଞା ସନ୍ଧ୍ୟାବେଳେ ତ ଆପଣ କହିଥିଲେ, ଯେମିତି ହେଲେ ଆପଣ ଘରଠିକି ଯିବି। ଆପଣ ସେଠିି କେତୁଟା ଆପଣଙ୍କ ବନ୍ଧୁ ମାନଙ୍କୁ ଡାକିବେ ତାଙ୍କ ମାନଙ୍କ ସହିତ କିଛି ମିଶିବି। ଆଉ ଟିକେ ମିଶିକି ବୁଲାବୁଲି କରିବା ଆଉ। ହଉ ମୁଁ ବର୍ତ୍ତମାନ ଫୋନ ଟିକୁ ରଖି ଦଉଛି।
ଟିକେ ରୁହନ୍ତୁ, ହ୍ୟାଲୋ।
ଧନ୍ୟବାଦ।